ହାଲୋ ଆଜ୍ଞା ନମସ୍କାର।
ହୁଁ ବଡ଼ ଭାଇ ନମସ୍କାର।
ନମସ୍କାର ଆଜ୍ଞା ନମସ୍କାର।
ଆଉ କଣ ଚାଲିଛି?
ହଁ ଆଜ୍ଞା ଭଲ ଚାଲିଛି ଆଉ।
ଆଉ ଦେହ ପା?
ହଁ ଦେହ ପାହ୍ ବି, ଆପଣଙ୍କ ଦେହପା ଭଲ ଅଛି?
ହଁ ସେମତି ଜଗନ୍ନାଥ କୃପାରୁ ବହୁତ ଭଲ ଅଛି ଆଉ।
ଯା ହଉ। ହଁ ହଁ ବହୁତ ଭଲ ଅଛି ଆପଣ ବି ବହୁତ ଭଲରେ ରୁହନ୍ତୁ ଜୟ ଜଗନ୍ନାଥ ଜଗନ୍ନାଥ କୃପାରୁ ଆପଣ ବି ଭଲ ସୁସ୍ଥ ରହୁ ଦେହପା ସୁସ୍ଥ ରହୁ ପାରିବାର ମଙ୍ଗଳ କରନ୍ତୁ ଆପଣଙ୍କ ସମସ୍ତଙ୍କର।
ଆପଣ ପରିବାରେ କିଏ କିଏ ଅଛନ୍ତି?
ଆମ ପରିବାରରେ ଅଛନ୍ତି ବାପା, ବୋଉ, ଭାଇ, ଭାଉଜ। ମୋର ଦୁଇଟା ପୁଅ, ଆଉ ଆପଣଙ୍କର?
ମୋର ବାପା, ବୋଉ, ଦେଇ, ଦାଦା, ଖୁଡ଼ି। ଅଛନ୍ତି ଆଉ, ଆଉ ତମ ପୁଅ, ଝିଅଙ୍କ ନାଁ କଣ?
ମୋ ପୁଅ ବଡ ପୁଅଙ୍କ ନା ଆୟନ୍ସ। ଆଉ ସାନ ପୁଅ ନା ଅଙ୍କୁଶ ଆଉ ସେ ପାଠ ପଢୁଛନ୍ତି ଶିଶୁ ମନ୍ଦିରରେ ପାଠ ପଢୁଛନ୍ତି ଏବେ ନୂଆ ନୂଆ। ଛୋଟ ଯେହେତୁ ଅଛନ୍ତି।
ଆଉ କିଛି ନାହିଁ ତାଙ୍କୁ ଟିକେ ଏଁ ଟିକେ ପ୍ରଥମରୁ ଟିକେ ଭଲସେ ମାନେ ପଢାପଢି କଲେ ସେ ଯେତେବେଳେ ଏଜ୍ ମେଣ୍ଟେନ ହେଲା ବେଳକୁ ତାଙ୍କେ ମେଚୁରେଡ ହେଇଯାଇଥିବେ ବୁଝିପାରିଲେ।
ହଁ ହଁ ଯାହାହେଲେ ଏବେ ଛୋଟ ପିଲାମାନେ ଜଗିବାକୁ ପଡିବ ନା।
ହୁଁ କାରଣ ଏ ତ ଦେଖୁଛ ଦୁନିଆ କଣ ହଉଛି ସବୁ ନଷ୍ଟ ହେଇଯାଉଛନ୍ତି।
ହଁ ହଁ। ଭାଇ ଦୁନିଆ ତ ବହୁତ ଆଗକୁ ପଳେଇଲାଣି ତା ପରକୁ ଆମେ ଯଦି ଛୋଟ ପିଲା ଯଦି ଏଇଆଡୁ ତାକୁ ଆମେ ପାଠ ପଢ଼େଇକି।
ପିଲାଙ୍କୁ ବେଶିକି ବାନ୍ଧିକି ରଖିବେନି ବାନ୍ଧି ରଖିବ ମାନେ ସେ ନଷ୍ଟ ହେଇଯିବେ କମ୍ପଲସରୀ। ଯେତିକି ମାନେ ଯୋଉଟା ଆବଶ୍ୟକ।
ହଁ ହଁ ନିଶ୍ଚିନ୍ତ ଆଜ୍ଞା ବାନ୍ଧିକି ରଖିଲେ ତ ସେ ପୁରା ଏମିତି ଘର ଭିତରେ ପୁରା ଅନ୍ଧା ପୁରା ଭଳିଆ ରହିଯିବେ ଯେ ପୁରା ଜିଦିଆ ହେଇଯିବେ ପୁରା।
ହୁଁ ଯେତିିକି ଲିମିଟ୍ ଆମର ସେ କେତେବେଳେ ରଖିବା ପିଲାଙ୍କୁ ନହେଲେ ବେଶୀ ହେଲେ ତାଙ୍କ ମନରେ ଗୋଟା କଣ ଆସିବ ସିଏ ମାନେ କଣ କହିଲ। ସିଏ ଅବାଟକୁ ପଳେଇବି।
ହଁ, ନିଶ୍ଚିନ୍ତ ପିଲାମାନଙ୍କୁ ଯଦି ନ ଜଗିବ। ଅବାଟକୁ ପଳେଇବେ, ତାପରେ ବେଶୀ ଜିଦିଆ ବି କରିବା ବି ଭଲ ନୁହଁ।
ହୁଁ।
ଆଉ କଣ ଖାଇଥିଲେ ଭାଇ, କଣ ଖାଇଥିଲେ ଆଜି?
ଏଇ ସାଙ୍ଗ ମାନଙ୍କ ସହ ଯାଇଥିଲୁ ଗୋଟେ ପାଟି ଥିଲା। ଆଉ ବିରିୟାନୀ ଖାଇଥିଲୁ ପେଟେ ବାଡେଇକି ଆଇଲୁ ଆଉ, ଆଉ ତମେ।
ହ ହଁ ମୁଁ ଅକ୍ଚୁଆଲି ମୋର ଟିକେ ଦେହ ଖରାପ ହେଇଯାଇଛି ତ ମୁଁ ତ ସାଧା ନିରାମିଷ ଲୋକ। ସାଧା ଖାଉଛି ଆଉ।
ଓ ହୋ ହୋ ତା ମାନେ ତମେ ଆଇଁଷ ଛାଡି ଦେଇଚ ନା।
ଆଜ୍ଞା ଆଜ୍ଞା।
ଦେହ କଣ ହେଇଚି।
ଦେହ ଏ ଟିକେ ଡାଇବେଟିସ୍ ଟିକେ ବଢି ଯାଇଚି।
ଓ ହଉ ମେଣ୍ଟେନ କରନ୍ତୁ ବଡି ମଡ଼ି ଟିକେ ରନିଙ୍ଗ ମନିଙ୍ଗ କରନ୍ତୁ, ସକାଳୁ ଟିକେ ଚଲାବୁଲା କରନ୍ତୁ, ଦେହ ପା ଭଲ ରହିବ।
ସକାଳୁ ଯାଉଚୁ ପାର୍କ କୁ ଯାଉଚୁ ଚଲାବୁଲା ହଉଛି। ସନ୍ଧ୍ୟାବେଳେ ବି ଯୋଗ ଫୋଗ ବି ହଉଛି।
ହୁଁ ଆଉ ଟିକେ ମାଟି ତଳ ଜିନିଷ ଖାଇବେନି ତେଲ ବେଲ ଟିକେ କମ ଖାଇବେ ଆଉ।
ହଁ ମାଟି ତଳ ଜିନିଷ ବା କିଛି ଖିଆ ହଉନି ସବୁ ଡକ୍ଟର, ସବୁ ବନ୍ଦ କରିଦେଇଚି।
ଓମ୍। ନିଜ ନିଜର କେୟାର ବି ନିଅ ପରିବାର ବି କେୟାର ନିଅ କାହିଁକି ନା ଆଜିିକାଲିଆ ଦୁନିଆ ତ ସବୁ ଦେଖୁଚ ଦେହ ପା କେମିତି ଖରାପ ହଉଛି ହଠାତ୍ ଯତ୍ନ ନେଲେ ଫେଣି ପ ଫେଣେ ପରେ ଆମକୁ ପସ୍ତେଇବାକୁ ପଡ଼ିବ।
ହଁ ହଁ ନିଶ୍ଚନ୍ତ ଆଣିବା ସ୍ଵାସ୍ଥ୍ୟ ହିଁ ସମ୍ପଦ ଆ ଯଦି ସ୍ୱାସ୍ଥ୍ୟ ଏବେ ଯଦି ନ ଜଗିବ ତାହେଲେ କିଛି କରିପାରିବନି।
ହୁଁ ଦେଖ ଯାହାହେଲେ ମଣିଷ ମାନେ ସେଭେଣ୍ଟି ପରସେଣ୍ଟ ପାଣି ଖୋଜୁଛି ଦେହକୁ ଆଉ ତିରିଶ ପରସେଣ୍ଟ ସେଥିପାଇଁ ପାଣି ଟାଇମ ଟେବୁଲ ପିଇଆ ହବ ଖାଇବା ଟାଇମ ଟେବୁଲ ରହିଲେ ଦେହ କିଛି ବି ହବନି।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆଜ୍ଞା। ଆଉ ଆଜି ଆପଣଙ୍କ ଆଡେ ବର୍ଷା ହେଇଥିଲା ଭାଇ।
ବର୍ଷା ବା ଆମେ ଯାଇଥିଲୁ ଯୋଉ ବିରିୟାନୀ ଟା ଖାଇବାକୁ ଯାଇଥିଲୁ ପାଟି ଥିଲା ଯାଇଥିଲୁ ବା ରେ ଆଣିବାକୁ ଯାଇଥିଲି ତ ପାଖରେ ଗୋଟେ ଆମର ଏଠି ଅଛି ଆମର ନୂଆ ହାଟ ବିରିୟାନୀ ଭଲ ବିରିୟାନୀ ସେ ବର୍ଷା ଟିକେ ହେଇଗଲା, ପୁରା ନାଦି ଦେଲା ଆମେ ପୁରା ଗଲୁ ଅଧା ବାଟରେ ହେଇଗଲା।
ସ ଶ।
ଠିଆ ହେଇକି ବିରିୟାନୀ ଟା ଆସିଲା ବେଳକୁ ଟିକେ ଆସିିକ ଗାଁରେ ପହଞ୍ଚିଗଲୁ ଆଉ।
ଓହୋ ବିରିୟାନୀ କଣ ଚିକେନ ବିରିୟାନୀ କେତେ ଟଙ୍କା ନଉଛି ସେ ପ୍ଲେଟ୍?
ଆମ ସେଟି ଚିକେନ ବିରିୟାନୀ ଏଠି ଶହେତିରିଶ ଲଗଉ ନଉଚି।
ଓ ଶହେ ତିରିଶ ନାଇଁ ଆମ ଇଆଡ଼େ ଚିକେନ ବିରିୟାନୀ ଟିକେ ଦେଢ଼ଶହ ଟଙ୍କା ନଉଛି। ଅବଶ୍ୟ ଟିକେ ଭଲ କ୍ଵାଲିଟି କରୁଚି।
ଉଁ ଉଁ ଏଠି ବଢିଆ ଭଲ ଫେବର ବି ଏଠି ଭଲ ଆମର ଏଇଠି ଜଣେ ବନଉଚି ସିଏ ଆମ ଯେତେ ଏରିଆ ଭିତରେ ମୁଁ ଜାଣୁଛି ସିଏ ଟିକେ ଭଲ ବନଉଚି ବୋଲି।
ଆଉ ତାହେଲେ ବହୁତ ଯଉ ଲୋକ ଯାଉଥିବେ।
ଉଁ ତାର ବା ସରିଯାଉଚି ଦିନରେ କରୁଛି ସରିଯାଉଚି ରାତିରେ କରୁଛି ସରିଯାଉଚି। ତା ପରେ ଚେ ବଢେଇ ଦେଇଛନ୍ତି ଗ୍ୟାସ ପାଇଁ ବଢେଇ ଦେଇଛନ୍ତି ନହେଲେ ସିଏ ଶହେ ନିଏ ଏମିତି ଆଉ।
ଓ ହ ନାଇଁ ଆଜିିକାଲି ତ ଗ୍ୟାସ ତ ଏଇ ଯୋଉ ଯୁ ଯୁ ଯୁଦ୍ଧ ସକାଶେ ଗ୍ୟାସ ବି ରେଟ୍ ବି ବଢି ଯାଇଛି। ଆଉ ସବୁଆଡେ ବି ରେଟ୍ ବି ବଢିଲାଣି ଭାଇ।
ଉଁ ଆଉ କାମ କଣ କରୁଚନ୍ତି?
କାମ ଆଜ୍ଞା ମୋର ନିଜର ଗାଡି ବିଜନେସ ଅଛି ତ!
ହୁଁ।
ହଁ ସେଇ ଗାଡ଼ି ଲାଇନରେ ମୁଁ କାମ କରୁଛି ଆଉ। ଆପଣ କଣ ଜବ କରୁଛନ୍ତି ବୋଧେ?
ହୁଁ ମୁଁ ଏଟା ଜବ୍ କରୁଛି ମେଡିକାଲ ରିପ୍ଲେସମେଣ୍ଟ। ମୁଁ ସେଇ କାମରେ ଅଛି ଆଉ ସର୍ଜରୀ କାମରେ।
ଓହୋ ସର୍ଜରୀ କାମରେ ଭଲ।
ଭଲ ସେମତି ଚାଲିଚି ଆଉ।
ହଁ ଭଗବାନ ଡାକନ୍ତୁ ଚାଲୁ ଯୋଉ ଜାକେ ଯାଉଛି। ହାତ ଗୋଡ ଭାଗବାନ ଯୋଉ ପର୍ଯ୍ୟନ୍ତ ରଖିଥିବେ ସୁସ୍ଥ ରଖିକି
ହୁଁ, ଚାଲୁ। ହୁଁ, ଆଉ ଏମିତି ଆଉ କଣ କରିବା? ଦେଖିବାକୁ ତ ପଡିବ ନା, ପରିବାର ଦେଖିବାକୁ ପଡିବ।
ହଁ ହଁ। ଆଉ କେତେ ଜଣ ସାଙ୍ଗ ଆପଣଙ୍କର ସବୁ ଅଛନ୍ତି?
ମୋର ସାଙ୍ଗ ଅଛନ୍ତି, ଆମର ଗ୍ୟାଙ୍ଗଷ୍ଟାର୍ ପୁରା ପାଞ୍ଚ ଜଣ। ପୁରା ହୁଁ, ପୁରା ସାଧା ଆମର। ମାନେ ଆମର କିଛି ବାଜେ ଇଏ ନାହିଁ। ଉଁ ଆମର ଖାଇବେ ଯେଝା ଯେଝା କାମ କରିବେ। ଗେମ୍ ଖେଳିବି ରାତିସାରା।
ହ ହଁ। ପବ୍ଜି ଗେମ୍ ନା କଣ?
ହଁ ଫ୍ରି ଫାୟାର। ଆମେ ଫ୍ରି ଫାୟାର ଖେଳୁଛୁ। ହୁଁ। ଖେଳିବେ। ଖେଳେ ଯେଜା ଯେଝା କାମରେ ସକାଳୁ ଉଠିଯିବେ। ସବୁ ଆସିଛନ୍ତି ଖେଳିଲେ, ଖାଇଲେ। କାଲି ସକାଳେ ଫେଣେ ଉଠିଲେ ଯେଝା ଯେଝା କାମରେ ସବୁ ଯିବେ। ଏମିତିଆ।
ଗୋଟେ ଗ୍ୟାଙ୍ଗଷ୍ଟାର ହେଇିକି ଆପଣ ମାନେ ସବୁ ଅଛନ୍ତି ଆଉ।
ହୁଁ ଆମେ ତ ଭଲ ପିଲାରା ସବୁ। ହୁଁ ସବୁ ମାନେ କିଛି, ହୁଁ।
ଥିବ ରାତିରେ ବି ଖଟି କରୁଥିବେ?
ହଁ, ନାଇଁ ଏମ ଯେଝା ଯେଝା କେ ଦି ଜଣ ଖଣ୍ଡେ କାମରେ କରୁନାହାନ୍ତି, ପଢାପଢି କରୁଛନ୍ତି। ଆଉ ସବୁ କାମରେ ଯାଉଛନ୍ତି। ତାପରେ-' ଏଇ ଚାରିଟା ବେଳେ କ୍ରିକେଟ ବାଡଉଛନ୍ତି, ଖରା ବେଳେ ଗାଧୋଉଛନ୍ତି। ଆଉ ସ ସକାଳୁ ଉଠି କି ଫ୍ରି ଫ୍ୟାୟର ବାଡ଼ାଇଲେ, ଟିକେ ବୁଲାବୁଲି କରିଦେଲେ। ଏମିତି ଆଉ ବହୁ ମଜାମସ୍ତି ଚାଲିଛି ପୁରା ଆଉ।
ହଁ ମ ସାଙ୍ଗସାଥି ଯେହେତୁ ମଜାମସ୍ତି ତ ନିହାତି ରହିବ ଆଉ। ମଜାମସ୍ତି ନ ରହିଲେ କେମିତି ଫୁଣି ସାଙ୍ଗସାଥିରେ ଫୁଣି ଇଏ ରହିବେ।
ହୁଁ ହୁଁ। ଏଇତି ଚାଲିଛି ଆଉ ଭଲ, ସବୁ ସେମିତି ଭଲ।
ଆଉ କଣ ରାତିରେ ଆଜି ଆପଣଙ୍କ ରୋଷେଇ କଣ ହେଇଛି ଘରେ ଭାଇ?
ଘରେ ମା କରିଥିଲେ ବୋଧେ ଭାତ, ମାଛ ତରକାରୀ।
ଆଚ୍ଛା।
ଆଉ ଶାଗ ଭଜା ନା ଏମିତି ଗୋଟେ କଣ କରିଥିଲେ ବୋଧେ। ମୁଁ ମନା କରିଦେଲି ମୁଁ ଖାଇବିନି ବୋଲେ, ଆଯିି ବିରିୟାନୀ
ଅ ଆପଣଙ୍କୁ ଆଇଁଷ ବେଶୀ ପ୍ରିୟ ନା ସାଧା ପ୍ରିୟ ବେଶୀ ଭାଇ?
ମତେ ଟିକେ ମାନେ ମୁଁ ଯୋଉଠି କାମ କରୁନି
ଆଜ୍ଞା।
ଏଠି ଖାଇବାର ଟିକେ ପ୍ରୋବ୍ଲେମ ହଉଚି। ତ ସେଥିପାଇଁକା ମାସକୁ ରଖି ଦଉଚି ହଜାର ଦିହଜାର, ମତେ ମତେ ଭଲ ଲାଗିବନି ମୁଁ ମୋର ଖାଇବି ଖାଲି।
ହଁ ବାହାରେ ଖାଇଦିଅନ୍ତି ଆଉ?
ହଁ ମୁଁ ଖାଉଚି ଯେତେବେଳେ ଭଲ ଲାଗେ। କାହିଁକିନା ଆମେ କାମ କରୁଚେ ନା ପେଟ ପାଇଁ ଖାଇବାନି।
ହଁ, ଯେ ହଁ ଖାଇବା ନିହାତି ପେଟକୁ ନିହାତି ଖାଇବା ବଡିକି ଦରକାରେ। ଖାଇବା କମେଇଦେବେ ମାନେ ବେଶୀ ହଇରାଣରେ ପଡିବ। ମୋର ଏଇ ମଝିରେ ଖାଇବା ପିଇବା ଟିକେ ବେଟାଇମ୍ ହେଇଗଲା ବୋଲି, ମୋର ଡାଇବେଟିସ୍ ଟା ବାହାରିଗଲା।
ହୁଁ ଏଇଆ ଖାଇ, ପି ଚାଲିଚି ସେମିତ ଜୀବନ। ତମେ ଟିକେ ଦେଖ ଦେହ ପା ସବୁ ଯ ଟିକେ ଯ କାରଣ ଆଜିିକାଲି ଦେଖୁଚୁ
ପୁରା ମେଡିକାଲରେ ଯାଇକି ଡକ୍ଟର ସହିତ ଯୋଗାଯୋଗ କରିକି ତାଙ୍କୁ ସବୁ ଟ୍ରିଟମେଣ୍ଟ ଚାଲିଚି ବର୍ତ୍ତମାନ ଆଉ ଭଲ ହେଇଯାଇଚି। ବର୍ତ୍ତମାନ ଆଗୁରୁ ଯେତିକି ଡାଇବେଟିସ୍ ମୋର ଥିଲା, ବର୍ତ୍ତମାନ କମି ଯାଇଚି।
ତମ ସାଙ୍ଗ ଅଛି।
ଏବେ ଆଗୁରୁ ଥିଲା ଚାରିଶହ, ବର୍ତ୍ତମାନ ଦୁଇଶହ ହେଇଯାଇଚି।
ଆଜ୍ଞା, ଆଉ ଟିକେ ଜଗିଦିଅ ଠିକ୍ ହେଇଯିବ ସବୁ ଆଉ।
ହଁ ବର୍ତ୍ତମାନ ମେଡିସିନି କଣ୍ଟିନ୍ୟୁ ଚାଲିଚି ନା, ମେଡିସିନି ସଇଲା ପରେ ଆସିଯିବ। ଜିରୋ, ନହେଲେ ବି ପଚାଶ, ଷାଠିଏ
ଜଗନ୍ନାଥ ଅଛନ୍ତି ଜଗନ୍ନାଥ କୃପାରୁ ତମେ ଭଲ ହେଇ
ହଁ ହଁ, ମହାପ୍ରଭୁ ତ ଅଛନ୍ତି ଭାଇ। ପୁଣି କା ଆସନ୍ତାକାଲି ପୁଣି ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା
ଉଁ
ଆଉ କଣ ପୁରୀ ଫୁରି ଯିବାର ପ୍ଲାନ୍ ଅଛି, ନା ନାଇଁ?
ହଁ, ମୁଁ ତ ସେଇ ଭୁବନେଶ୍ଵରରେ ରହୁଚି। ଏଇଠି କେତେବେଳେ କେନ୍ତି ଇଚ୍ଛା ଯଦି ହଉଚି, ମୁଁ ପଳଉଚି। ପ୍ରଭୁଙ୍କୁ ଟିକେ ଦେଖାକରିବାକୁ ଇଚ୍ଛା ହଉଚି ନା। ଯାହାହଉ ମାନେ ତମ ପାଖରେ ଏତେ ସ୍ପିରିଟ୍ ଅଛି ଯେ, ବିଶ୍ବାସ କର ମାନେ ଟାଣି ନେଇ ଯାଉଚି, ମାନେ ଯେତେ ଦେଖିଲେ ବି ଆଉ ଇଚ୍ଛା ହୁଏ ଦେଖିବାକୁ କଣ ପଇଲା
ନିଶ୍ଚିନ୍ତ। ଆମର ଏଇ ଜଗା କାଳିଆ, ଜଗତରନାଥ ଜଗନ୍ନାଥ ଏତେ ସୁନ୍ଦର, ଏତେ ମନୁଆ ଠାକୁର, ତ ସମସ୍ତେ ପୁରା ମୋହିତ ହେଇଯାଆନ୍ତି, ବାରମ୍ବାର ତ ଆମକୁ ସିଏ ଡାକନ୍ତି ଆଉ।
ଭାବିଚି ଗୋଟିଏ, ଯାଉ ଆଉ ମାସେ ଖଣ୍ଡେ ଫ୍ୟାମିଲିକି ନେଇକି ଯିବି ପୁରୀ, ଆମ ଜେଜେଙ୍କର ବର୍ଷିକିଆ ପରେ
ହଁ ହଁ, ଯାଆନ୍ତୁ ଯାଆନ୍ତୁ। ଫ୍ୟାମିଲିଙ୍କ ସହିତ ଯାଆନ୍ତୁ, ପୁରୀ ବୁଲାବୁଲି କରିକି ସି ବିଚ୍ ରେ
କି ନବା, ଫ୍ୟାମିଲ ନବା, ଫ୍ୟାମିଲିକି କେତ କେତେ ଦିନ ହେଲା ଯାଇନାହାଁନ୍ତି ନା, ଟିକେ ଯାଆନ୍ତୁ ଫେର ସେଇ ବୁଲାବୁଲି କରିି ଆସୁ
ଏ ସବୁ କଣ, ଆ ଦିନଟା କେମତି କଟିଲା ତମର ଆଜି?
ଆଜ୍ଞା?
ଦିନଟା ଆଜି କେମତି କଟିଲା?
ହଁ, ଆଜି ଦିନଟା ବହୁତ ଭଲ ଭଲ କଟିଚି। ଆଜି ଦିନ ଯାକ ବି ଭଲ ଖାଇବା ପାଇଁ ସାଙ୍ଗସାଥି ବି ସବୁ ଠିକଠାକ୍ ଦିନଯାକ ବି ବଢିଆ କଟିଯାଇଚି।
ଭଏକ ଆମର ହୁଁ, କହୁନାହାଁନ୍ତି?
ହଁ, କଣ କହୁଥିଲି ତ
ପ୍ଲେ
ଆଜ୍ଞା।
ଆଚ୍ଛା। କଣ କହୁଥିଲି ଯେ ଆଜି ଏରେ କାମ କରୁଚି, ମାନେ ଟାଇମ୍ ଟେବୁଲ ନାହିଁ ଏ ମାନେ ଯେତେବେଳେ ପଡିବୁ, ତିନିଟାରେ ପଡିଲେ କରିବ, ଦିଇଟାରେ ପଡ଼ିଲେ କରିବ ଦଶଟାରେ ପଡିଲେ କରିିବ। ମତେ ପାଞ୍ଚ ଛଅ ଦିନ ଏତେ ବାଧା ହେଇଯାଇଛି ଯେ, ମୁଁ କ୍ରିକେଟ ଆଜି ଖେଳୁଥିଲି ଏଥୁମାନେ, ମୁଁ ଏତେ ଉମ୍ ଦଉଡୁଥିଲି ପାଞ୍ଚଥର, ମୁଁ ଟେନସନ ନଉ ନଥିଲି।
ଓହୋ, ନାଇଁ ଯେତେବେଳେ ଦୌଡାଧାପଡା କରିବେ, ଟେନସନ ହେଲେ ଟିକେ ଓ ଆର ଏସ୍ ଫୋଆରେସ୍ ଟିକେ ପିଇଦେବେ ତେବେ ବଡିକି, ଟିକେ ରେଷ୍ଟ ଦରକାର ଭାଇ।
ହଁ ବା ଆମର କାମ ସେଇଆ, ଟାଇମ୍ ଟେବୁଲ ନାହିଁ ରାତିରେ, ଦିନରେ ପୁଣି ଗାଡି ଚଲା ହଉଛି, ଖରା ହଉଛି, ଦେଖୁଚ ଖରା ହଉଛି, ବର୍ଷା ଦିନ ଆଇଲାଣି ଖରା କି
ହଁ, ହଁ।
ଚାଲିଛି ସବୁ ଆଉ, ଏମିତି। ଓ ତାଙ୍କ ଘର କୋଉଠି କହିଥିଲ?
ଆମ ଘର ଭାଇ, ଏଠି ଆମର କଣ ଏଟା ଯୋଉ ଅଂଶୁପା ନାଇଁ।
ଅଂଶୁପା?
ହଁ ଅଂଶୁପା ପାଖରେ।
ଅଂଶୁପା, ଆଉ ଗୋଟେ ଲୋକେସନ ଟିକେ କହିଲ ଯେମିତି ଜାଣିପାରୁଥିବୁ।
ଅଂଶୁପା ଆମର ଯୋଉ ମହାନଦୀ
ହୁଁ।
ହଁ, ସେ ମହାନଦୀ ପାଖରେ ଅଂଶୁପା, ସେଠି ଆମର ନିୟରେଷ୍ଟ ଘର। ଆଉ
ହଁ, ହଁ, ଠିକ୍ ଆଉ।
ଆଜ୍ଞା।
ନଦୀରେ ବୁଡୁଥିବ ଆଉ ନା?
ହଁ, ନଦୀତ ପାଖରେ ଅଛି ସବୁବେଳେ ନଦୀରେ ଡଙ୍ଗା ପହଁରା ହଉଛି, ଡଙ୍ଗାରେ ବି ମସ୍ତି ହଉଛି।
ଆଉ, ତମେବି ତମରବି ସାଙ୍ଗସାଥି ସବୁଥିବେ ମଜାମସ୍ତି କରୁ
ହଁ ହଁ, ମ ଆମର ବି ସେଇଭଳିଆ ଆପଣଙ୍କ ଯୋଉଭଳିଆ ଗ୍ୟାଙ୍ଗ ଅଛି, ଆମର ବି ଗୋଟେ ଗ୍ୟାଙ୍ଗ ଅଛି। ସବୁବେଳେ ମଜାମସ୍ତି କରିକି ଭୋଜିଭାତ କରିକି। ଆଉ, ଖିଆପିଆ କରିକି କରୁଚୁ।
ଆଛା। ଭଲ ଆଉ ମଜାମସ୍ତି କର, ଲାଇଫ ଏନଜୟ କର। ନିଜରବି କେୟାର ନିଅ, ଫ୍ୟାମିଲି ସହବି ଖୁସିରେ ରୁହ।